ହ୍ୟାଲୋ
ହ୍ୟାଲୋ
ହଁ।
ଶୁଭ ସନ୍ଧ୍ୟା ଆଉ। କଣ କରୁଥିଲ?
ଏଇ ବସିଥିଲି ତମେ ବସିଥିଲି। ତମେ?
ବସିଥିଲ ଆଉ ମୁଁ ବି ମୋ ବଡ ଭଉଣୀ ଜଣଙ୍କର ବାହାଘର ଥିଲା ତ ସେଠିକି ଯାଇ ଏବେ ହି ଆସିଲି ପୁରା ଥକି ଯାଇଛି କିନ୍ତୁ ଆସିକି ବସିଛି ଆଉ। କ କରିବା ଆଉ ଆମ ଆଜି ହେଇଥିଲା ଭାତ ଡାଲି ଖଟା ଘାଣ୍ଟ ପନିର ଆଉ ପାସ୍ ଆଉ ପୋଟଳ ଯୋଉ ଧକ୍କା ଯୋଉ ମିଶି କରନ୍ତି ନା ସେଇଟା। ତୁ ମନ୍ଦିରରେ ରଉଥିଲା ନା ମନ୍ଦିରରେ ତ ଆଉ କିଛି ହେଇପାରିବନି। ଏଇଆା ଆଉ ମୁଁ ଆସିଛି ଛାତ ଉପରେ ବସ ସି ମୋ ସାଙ୍ଗରେ ଆମ କୁକୁର ପଳିଆଇଚି। ଆସିକି ମୁଁ ଚପଲ ଥୋଇଛି ସେ ଚପଲ କାମୁଡି ଏଠି ଛିଣ୍ଡୁଛି। ଭାରି ମାଡୁଆ ହେଇଗଲାଣି। ମାନେ ଏତେ ଚାଲାଗ୍ ଯେ ତାହେଲେ ଆସ ମୁଁ ପଛେ ପଛେ କାଲି ଧରିଥିବେ ଧରୁଥିବେ ତ ମୁଁ ଚପଲ ଟାକୁ ତଳେ ଥୋଇଥାଇ ହେଇ ଚପଲ ତଳେ ଥୋଇଲା ବେଳେକୁ ଚପଲ ଗୁଡାକୁ ନେଇକି କାମୁଡି ଛିଣ୍ଡେଇଦଉଛନ୍ତି। ଏତେ ବୁଦ୍ଧି ହେଇଯାଇଛି ତାଙ୍କର। ଆଉ ତମେ ଆଜି କଣ ଖାଇଛ କଣ କରିଛ ଦିନ ସାରା କଣ କଲ?
ଦିନ ସାରା ମୁଁ ଯାଇଥିଲି ମୁଁ ଗୋଟେ ଫ୍ରେଣ୍ଡ ଘରକୁ। ଆଉ ହଁ ସେଇଠି ଥିଲି ତାପରେ ଆସିଲି ଦିଟାରେ ଆସିକି ଶୋଇଥିଲି ଆଉ
ଓ ଶୋଇଥିଲ ହଁ ଖାଇକି ଟିକେ ଶୋଇବା ଟା ବି ଭଲ। ବୁଲି ବୁଲି ଥକି ଯାଇକି ଆସିକି ଶୋଇପଡିଛ।
ମୁଁ ତା ଘରେ ଏଇ ଦଶଟାରୁ ଯାଇଥିଲି। ଫେରେ ଆସିଲି କେତେ ସାଢ଼େ ଦୁଇ ଟାରେ ଆସି ଘରେ ଟିକେ ଶୋଇଲି। ତାପରେ ଖାଇକି ଆଉ ଏବେ ଚାଟ ନେଇକି ଆସିଥିଲେ ବାପା ଖାଇକି ବସିଥିଲି। ହୁଁ ହୁଁ।
ଆଉ ଚାଟ୍ ରେ କଣ କଣ ସବୁ ପକେଇଥିଲେ ସେ?
ଚାଟ୍ ରେ ମଟର ଥାଏ ଆଉ ଯୋଉ ଟିକେ ଦହିଥାଏ ଆଉ ଆଉ ଯୋଉ ପ୍ୟାଜ୍ ଜ ଖଟା ପାଣି ହଁ ଏସବୁ ହଁ ଖଟାପାଣି।
ଆଳୁ ବିନା ତ ଅଧୁରା।
ହଁ ସେଟା ତ ତାର ପୁରା
ଆଉ ତା ସହିତ ପାମ୍ ପାମ୍ପୁଡିବି ଦେଇଥିବେ।
ହଁ।
ବିନା ପାମ୍ପଡିରେ ତ ହବନି ଆଉ।
ପାମ୍ପଡି ଆଉ ସେଉ।
ହୁଁ ନାଇଁ ଭଲ ଲାଗେ ଯଦି ମୁଁ ବହୁତ ଦିନରେ ଥରେ ଯଦି ଚାଟ୍ ଟା ଖାଇବ ତେବେ ଭଲ ଲାଗେ ଆଉ ଯଦି ସବୁବେଳେ ଖାଇବ ମତେ ଭଲ ଲାଗିବନି ହୁଁ ଆଉ ତମ ଘରେ ତମ ମା ଚାଟ ବନାନ୍ତିନା।
ଘରେ ନା ମମିକୁ ଆସେନି।
ଆସେନି ଆମ ଘରେ ବି ବୋଧେ କାହାକୁ ଆସେନା ମୁଁ ସେଥିପାଇଁ ବଜାରୁ କିଣିକି ଆଣି ଖାଇଦିଏ ଆଉ।
ହୁଁ ମୁଁ ବି ସେଇଆ।
ହୁଁ। ଆଉ ମୁଁ କାଲି ମ୍ୟାଡମଙ୍କ ସହିତ କଥା ହେଉଥିଲି ଆଉ ତାଙ୍କ ସହିତ କଥା ହେଲା ବେଳେ ମାନେ ସମୟ ହିଁ ଜଣା ପଡୁନି। କେତେବେଳେ ପଳଉଛି ସମୟ।
ଆଚ୍ଛା।
ମାନ ଗୋଟେ ବିଷୟରୁ ଆମେ ଆରମ୍ଭ କରୁଛୁ ସେ ମାନେ କଥାଟା ଏତେ ମାନେ କୁଆଡେ କୁଆଡେ କୁଆଡେ ପଳଉଛି ମାନେ କିଛି ଜଣାଇ ପଡୁନି।
ଆଚ୍ଛା।
ହଁ ସେ କହୁଥିଲେ ଏଇ ତାଙ୍କର ବି ସେଇ ତମେ ତମକୁ ଚାଟ ଭଲ ଲାଗେ ତାଙ୍କର ବିରିୟାନୀ ତାଙ୍କର ଅଛି ସେ ବିରିୟାନୀ ଫିରି ବିରିୟାନୀ ଆଉ ରୋଲ୍। ଏରା ସବୁ କରନ୍ତି ତାଙ୍କର ହୁଁ। ଓ ତା ମ୍ୟାଡମଙ୍କର ଥାଇକି ତାଙ୍କୁ ମାନେ ଏତେ ଖାଇବାକୁ ଭଲ ଲାଗେନା। ତମର ଥିଲେ ତମକୁ ଭଲ ଲାଗିଥାନ୍ତାନା।
କଣ?
ସେଇ ଆମର ବିରିୟାନୀ ହଉ ଆ ରୋଲ ହଉ।
କାଲି ଘରେ କରିବା।
ହଁ ତାଙ୍କର ବିକ୍ରି କରନ୍ତି ଯଦି ତମର ବି ସେମିତି ଗୋଟେ ଦୋକାନଟେ ହେଇଥାନ୍ତା ତମେ ସବୁବେଳେ ଖାଇଥାନ୍ତ?
ନା ମତେ ମାନେ ସବୁବେଳେ ମୁଁ ତ ଏମିତି ବି ଖାଇଥାନ୍ତି। ମାନେ ନୂଆ ନୂଆ।
ହେଲେ ମାନେ ଗୋଟେ ଜିନିଷ ଆମ ପାଖରେ ଦିନେ। ଅଛ ବୋଲି ଆମେ ତାକୁ ଭଲ ପାଉଛନ୍ତି ହଁ ଦିନ ଅ। କିୁ ବୋଲି ଭଲ ଲାଗୁଛି କିନ୍ତୁ ସବୁବେଳେ ଗୋଟେ ଜିନିଷ ଆମେ ଦେଖିଲା ବେଳକୁ ଆମକୁ ସେଇଟା ଭଲ ଲାଗୁନି।
ହଁ ସେଟା ବି ଠିକ।
ହୁଁ ଆ। ତ ଯୋଉ ମଣିଷ ବାହା ହେଇକି ରହୁଛନ୍ତି କେତେ ମାନେ ମାନେ ତାହା ମାନିବାକୁ ପଡିବ। ଜଣଙ୍କ ପାଖରେ ସେ ଜୀବନ ସାରା।
ହ।
ଆଜି ସେ ଯୋଉ ଭଉଣୀ ସେ ବି। ଯେତେବେଳେ ଯାଉଛନ୍ତି କାନ୍ଦଛନ୍ତି ତାପରେ ରହୁଛନ୍ତି ନା ଆଉ ମାନେ ଜୀବନ। ସାରା ତାଙ୍କ ପାଖରେ ରହୁଛନ୍ତି ତାଙ୍କ ପାଖରେ ଯାହା ହେଲେ ବି ସେଠି ଚଳିବାକୁ ପଡିବ ରହିବାକୁ ପଡିବ।
ହଁ।
ହଉ କାଲି ହୁଁ ହୁଁ ହୁଁ ହୁଁ। ଆଉ କାଲି ଆସିବ ନା କମ୍ପ୍ୟୁଟର।
କାଲି ହଁ ହଁ।
ଏ ଛୁଆ ଛୁଆ ଗୁଡା। ଛଆୁଟା ଅଫଲାଇନ କ୍ଲାସ କରିଦଉଛନ୍ତି ଆଉ ଯଦି ସମସ୍ତେ ଆସେ ମିଶିକି କ୍ଲାସ। ତା ହେଲେ ଟିକେ ମଜା ହବ। ଆଉ ଯୋଉ ଆମର ସବୁ ଆକ୍ଟିଭିଟିା କରାନ୍ତି ସବୁ ମିଶିକି ମାନେ ଛୁଆର ସବୁ ମାନେ। ତା ଦେହରେ ଭାଗ ନେଲେ ଭଲ ଲାଗେ ଏମିତି ଘରେ ରହି କଟୁନି ନା ଏତେ ଭଲ ଲାଗୁନି।
ହଁ ଅଫଲାଇନ ବି ଭଲ ଲାଗେ।
ହୁଁ। ମୁଁ ଯୋଉ ଆମ ଉପର ବ୍ୟାସ ରେ ମୁଁ ଯାଉଥିଲି ତମେ ମାନେ ଯେତେବେଳେ ଆସିନଥିଲ। ମାନେ ତାଙ୍କ ସାଙ୍ଗରେ ପୁରା ମିଶ ଯାଇଥିଲି ସେମାନେ ସମସ୍ତେ ଆସନ୍ତି ସବୁବେଳେ ଆସନ୍ତି ସେମାନେ। ତାଙ୍କ ସହିତ ଏମତି ମାନେ ବହୁତ ସାରା ଆକ୍ଟିଭିଟି ମ୍ୟାଡ କରାନ୍ତି ତାଙ୍କ ସହିତ। ସମସ୍ତେ ତା ଦେହରେ ଭାଗ ନିଅନ୍ତି ବଢିଆ ଲାଗେ ପଢିଆ। ପାଇଁ ବଢିଆ ଲାଗେ ଯାହା ପଢେ। ହୁଁ ହୁଁ ମନେ ବି ରହେ ସବୁ ମୁଁ ଯାଉଥିଲି। ମାନେ ତାଙ୍କର ଯେବେଠାରୁ ଆରମ୍ଭ ହେଲା ମୁଁ ତାର ଦଶ ଦିନ ପରେ ଗଲି। ସେଥିପାଇଁ ମୋ ତ ଆଉ ସେ ବି ଆସରେ ଆଉ ମୋର ଆଉ ନାଁ ଟା ଲେଖା ହବନି। ସେଥିପାଇଁ ତାଙ୍କ ସହିତ ଯାଉଥିଲି ତାପରେ ଏଇ ବି ଆଶ୍ରମର ହେଲା ଆଉ।
ହୁଁ ହୁଁ ହୁଁ।
ହ ସେଥିପାଇଁ ମୁଁ ଆଗ ଟିକେ ଟିକେ ସବୁ ଜାଣି ଦେଇେଇଛି ଆଉ ଏବେ ମତେ ଧରିବା ଗୋଟେ। ସୁବିଧା ଆବ।
ହଁ ବଢିଆ।
ଆଉ ତମର ସାଢଡେ ଛୁଆ ସବୁ ଅଛନ୍ତି ନା ଆସିବା ପାଇଁ।
ମାନେ କୋଉଠି ସେଇ ଯୋଉ ଏଠି। ତିକି ନାହାନ୍ତି।
ନା ଆମର ଏଠି ଅଛନ୍ତି ଛୁଆ ବହୁତ ଅଛନ୍ତି, ମାନେ ସମସ୍ତଙ୍କର କଣ ପାଠ ପାଠ ପଢା ଚାଲିଚି ପ୍ଲଟୁ ଚାଲିଚି ନା ରେ କଲେଜ ଯାଉଚନ୍ତି ତାଙ୍କ ସମ ସମୟ ହଉନି ସେଥିପାଇଁ ସେ ଯାଉନାହାଁନ୍ତି ସରିଲା ପରେ ସେମାନେ ଯିବେ।
ଓହୋ ଆମର ଏଠି ଏତିକେ ନାହାନ୍ତି ମାନେ ସେ ଝିଅ ଅଛନ୍ତି, ସେ ବାହା ହେଇ ଯାଇଛନ୍ତି ଆଉ। ଏତିକି ନାହାନ୍ତି ଆଉ ଛୋଟ ଛୋଟ ଅଛନ୍ତି। ଟେନ୍ଥ ଟୁଏଲଥ ଏମତି ଚାଲୁଛି ଫାଷ୍ଟଇୟର ଏମତି
କିଛି ନାହିଁ ତମେ ଆସ, ତମେ ଗୋଟେ କିଛି କର ସେମାନେ ଦେଖିକି ତମକୁ ମାନେ ଆପ୍ ପିଆ ପିଆ ସିଏ।
ହୁଁ ହୁଁ।
କହିବାକୁ ବି ଆଉ ପଡିବନି।
ହଁ।
ସେଥିପାଇଁ ଏଠି ଆସିଚ ତାର ପୁରା ଫାଇଦା ଉଠା, ମାନେ ଯେମିତି ସବୁ ପଢା ହାଉଛି ସେମିତି। ପଢ଼, ଯାହା ବି ଆମର ସେଲ୍ଫ ଲର୍ନିଙ୍ଗ ପାଇଁ ଦିଆ ଯାଉଛି ସେରା ସବୁ କର ଆଉ ଏବେ ବି ମ୍ୟାଡ଼ାମ ଆମର ଏକ୍ସେଲ ପଢେଇବେ ସେଟା ସବୁଠାରୁ ମୁଖ୍ୟ ଜିନିଷ ହଉଛି ଏକ୍ସେଲ ଏଇଟା ତି ଆମର ପୁରା ମାନେ ଭଲ ସେ ହେଇଯିବ, ହୁଁ ହୁଁ ହୁଁ। ତମର ଆମର ଏଇଟା ଦରକାର କମ୍ପୁଟର ମାନେ ତ ଏଇଟା ଯଦି ନ ଶିଖିଥିବା କମ୍ପ୍ୟୁଟର ଶିଖିକି କିଛି ଲାଭ ନାହିଁ।
ସେଇଆ ତମେ ପିଜି ଡିସି କରିଥିଲ ନା-
ନା ନା ମୁଁ ଏଇଟା ପ୍ରଥମ ଥର ପାଇଁ ଏଠି ଯାଇଛି ମୁଁ ଆଗରୁ ମାନେ କରିନି କେବେ।
ଓହୋ।
ମତେ ମାନେ ମୁଁ ଏଟା ଜାଣିଲିଣି ତିନି ବର୍ଷ ହେଲାଣି, ମୋ ଦେଇ ବଡ ଦିଦି ଜଣେ ସେ- କହୁଥିଲେ କି ସେଠି ଯିବା ପାଇଁ ମୋର ଏମିତି ତିନି ବର୍ଷ ପୂର୍ବରୁ କଣ ମୋର ପ୍ଲସ ଥ୍ରୀ ଫାଷ୍ଟ ଇୟର ହେଲା। ମୋର ଆଉ ସମୟ ହେଲାନି ଯିବା ପାଇଁ ମୁଁ ଏମିତି ହେ ଏବେ ଗଲି ଆଉ। ସରିଲା ପରେ ଏଇ ଏବେ ଗଲି।
ଆଚ୍ଛା।
ହୁଁ। ଆଉ, ଆଉ ତମ ପରିବାର ଲୋକ ମା- ତ ସବୁ ଆଜି ଭଲ ନା କେମତି କଣ ସବୁ ଅଛନ୍ତି?
ସବୁ ଭଲରେ ଅଛନ୍ତି ମମି ତୁ ଏବେ ବସିଛନ୍ତି ଆଉ।
ଯାହା ହଉ, ସମସ୍ତେ ଭଲରେ ରହିଲେ ଭଲ।
ହୁଁ, ତମ ଘରେ ସବୁ
ହଁ ଆମ ଘରେ ବି ଭଲ ଆଉ, ବେଳେ ବେଳେ ସେ ମା ଦେହ ଟିକେ ଖରାପ ହେଇଯାଏ। ମେନ୍ ତା ଯେତ୍ ତେ ଖରାପ ନ ହୁଏ ସେ ତା ମନ ଟାକୁ ଦୁର୍ବଳ କରିଦିଏ ଖାଲି କହିବ ହେଇ ମୋ ଦେହ ଖରାପ।
ହଁ ସେଇଟା ହିଁ ଖରାପ, ସେଇଟା ଭାବିଲେ ବେଶୀ ହବ।
ହୁଁ ଯଦି ନ ହେଇଥିଲେ ବି ଆମେ ଏଟା ଯି ଆମେ ଭାବିବା ହବ ନା ନାଇଁ ସେଟା। ଯଦି ଆମେ ମାନେ ହେଲେ ବି ଆମେ ଏଦି ଆବେ ନା ଆମର କିଛି ନାହିଁ କିଛି ହବନି। ଏମିତି ଗଲେ ସବୁଟା ଭଲ ହେଇଯିବେ ସିଏ ମାନେ ଏମିତି କହୁଛି ଏଇ ମୋ ଦେହ ଖରାପ ବି ସେମିତି ହେଲା ବେଳକୁ ତ ଯେ ନାଇଁ ଯେତେବେଳେ ନାଇଁ ସେତେବେଳେ ବାହାରୁଛି?
ହୁଁ।
ତ ତମେ ଜାଣିଥିବ କି ନାଇଁ ମାନେ ମୁଁ ଗୋଟେ ଦେଖିଥିଲି। ମାନେ ଜଣେ ଦୋଷୀ କୁ ତାକୁ ଜେଲ ହେଇଥିଲା। ତାକୁ କୁହା ତାକୁ ମିଛରେ କୁହା ହେଲା କି ତମକୁ ଆଜି ଫାଶୀ ଦିଆହବ।
ହୁଁ ହୁଁ।
ନା ଫାସି ଦିଆ ହେଇଥାନ୍ତା ତା ଦୋଷ ଯେତେବେଳେ କରିଛି ତାକୁ ଫାଶୀ ଦିଆ ହବ। କିନ୍ତୁ ତାଙ୍କୁ ମାନେ ତାଙ୍କ ସେଠି ଯେତିକି ଯୋଉମାନେ ମାନେ ଫାସି ଦେଇଥାନ୍ତେ ତାଙ୍କୁ କହିଲେ କି ଫାଶୀ କାଇଁ ମତେ ମାନେ ଇଏ କରିବ କଷ୍ଟରେ ମାରିବ ମୁଁ ଆମେ ତମକୁ ଗୋଟେ ସାପଟା ଆଣିକି କାମୁଡେଇବୁ। ମାନେ ଆଖି ଟାକୁ ବନ୍ଦ କରିକି ସାପଟା ଆଣିକି କାମୁଡେଇବୁ ଦେଖିିବା ତମର କଣ ହଉଛି ଦେଖିଆ ତମେ ମରୁଚ ନା ନାଇଁ। ଯୋଉଟା କିି ପୁରା ବିଷାକ୍ତ ସାପ। ସେ ଏଇ କଥା କହିଲେ। କିନ୍ତୁ ସତରେ ସେ ସାପ ଆଣିନଥିଲେ ସେ ଗୋଟେ କିନ୍ତୁ ସେ ଲୋକର ମନରେ କଣ ହେଲା ନା ମତେ ଆଜି ସାପ କାମୁଡିବ ମୁଁ ମରିଯିବି ଆଉ। ସେଇଆ ଭାବିଲା। କିନ୍ତୁ ତା ତା ହାତରେ ଗୋଟେ କଣ୍ଟାଟେ ଫୋଡେଇ ଦେଲେ। କଣ୍ଟାଟାଏ କିନ୍ତୁ ଫୋଡିଲେ କିନ୍ତୁ ସିଏ କଣ ଭାବିଲା ଏଇ ମତେ ସାପଟା କାମୁଡି ଦେଲା ତା ମୁଣ୍ଡରେ କଣ ସେଇ କଥା। ଚାଲିଲା ଚାଲିଲା ତା ଫଳରେ କଣ ଆମ ଦେହରେ ଗୋଟେ ବିଷାକ୍ତ ଗୋଟେ ପଦାର୍ଥ ଗୋଟେ ସୃଷ୍ଟି ରାସାୟନିକ ପଦାର୍ଥ ଗୋଟେ ସୃଷ୍ଟି ହୁଏ ମାନେ କେମିକାଲ। ଟାଇପ୍ ର ସେଟା ଗୋଟେ ସୃଷ୍ଟି ହୁଏ, ସୃଷ୍ଟି ହେଲା। ଯାହା ଫଳରେ ସେ ଲୋକଟା କଣ ମରିଗଲା। ଏଇଥିରୁ ତମେ କଣ ଜାଣିଲ ମାନେ ଆମ ମନ ଟା ଯଦି ଆମର ଦୃଢି ଥିବ ଯେତେ ବଡ କଠିନ ପରିସ୍ଥିତି ହୁଁ ହୁଁ ହୁଁ। ହୁଁ, ଖରାପ ପରିସ୍ଥିତି ବି ଆମର କଣ ଯଦି ଆମ ମନ ଟା ଦୃଢ ଥିବ ଖରାପ ପରିସ୍ଥିତି କି ଆମେ କଣ ସାମ୍ନା କରିଦବା। ଯଦି ଆମ ମନ ଟା ଯଦି ଦୃଢ ନଥିବ। ଯେତେ ଭଲ ପରିସ୍ଥିତି ଆସିଲେ ବି କଣ ଆମେ ହାରିଯିବା ତା ଆଗରେ। ହୁଁ। ସେ ଆମ ଘର ରହୁଛି ଆମେ ତାକୁ ଯେତେ ବୁଝେଇଲେ କଣ ହବ ସେନା ବୁଝିଲେ।
ହଁ।
ଆଉ ତମ ଭଉଣୀ ପଢୁଛନ୍ତି ବାହାରେ। ତମେ ମାନେ ଖବର ନଉଛ ତ? ମାନେ କେମିତି କଣ ପଢା ଚାଲିଛି କଣ? ନହେଲେ ବାହାରେ ରହିକି ପୁଣି ବଦ ହୁଁ, ଛୁଆଗୁରା ବଦମାସ ହେଇଯାନ୍ତି ନା ତମେ ବଡଭଉଣୀ ହିସାବରେ ତ ତାଙ୍କୁ ପଚାର, ତାଙ୍କର ସବୁ ଖିଆଲ ନିଅ।
ନା ନା, ତାଙ୍କର ଓନ୍ଲି ଗର୍ଲସ ହଷ୍ଟେଲ ଅଛି ସେଟା। ହୁଁ ବହୁତ ହିଁ ଷ୍ଟ୍ରିଟ୍। ମାନେ ଅ ଚାରି ଗୋଟେ ଥର ହିଁ କଥା ହେବାର ଅଛି ସେଠି ଫୋନ ବି ଏଲାଓ ନାହିଁ।
ଓହୋ, ଭଲ ଭଲ। ହଁ ଏମିତି ନୁହେଁ ବି ମାନେ ଏ ମତେ କିନ୍ତୁ ଯଦି ଫୋନ୍ ମତେ ନଦବ ତାହେଲେ ମୁଁ କିଛି କରିପାରିବିନି। କାରଣ ଫୋନ ଟା ହେଲେ ମୁଁ ମାନେ ଟିକେ ପଢିପାରେ।
ସେମାନେ ଦିନ ସାରା ରାତି ସାରା ହିଁ ପଢ଼ନ୍ତି। ମାନେ ଖାଲି ଶୋଇବା ଟାଇମ୍ ତାଙ୍କର ଦଶଟାରେ ଥାଏ। ଫିର୍ ଉଠିବେ ସାଢେ ଚାରିଟାରୁ ଏମିତି।
ଆଚ୍ଛା, ତାର କୋଉଟା ଯଦି ମାନେ ଯଦି କୋଉଟା ଯଦି ଡାଉଟ୍ ଥିବ ମାନେ ଗୋଟେ କ୍ୱଶ୍ନ୍ ଗୋଟେ ପ୍ରଶ୍ନ ଯଦି ଡାଉଟ୍ ଥିବ ତାହେଲେ ସେମାନେ କେମିତି କଣ କରନ୍ତି ଟିଚରଙ୍କୁ ପଚାରନ୍ତି?
ହଁ ଟିଚରକୁ। ଟିଚର ମାନେ ପୁ ମାନେ ଫ୍ୟାମିଲି ଯେମତି ରୁହନ୍ତି ପୁରା ସେମିତି କିଛି ନାହିଁ।
ମାନେ ଆମେ ଯେମିତି ଧର ଆମକୁ ଏବେ କିଛି ଗୋଟେ ଆସେନା ଆମେ ଚାଟ୍ ଜିପିଟି ରେ ମାରି ଦଉଛନ୍ତି। ସାଙ୍ଗେ ସାଙ୍ଗେ। କିନ୍ତୁ ସେମାନେ କଣ ତାଙ୍କୁ ସମୟ ଲାଗୁଥିବ ସାରଙ୍କୁ ପଚାରିଲେ ହିଁ ତ ସେ ଯାଇଁକି ଆନ୍ସର ଟା ପାଇବେ ନା।
ତାଙ୍କର ନା ସେ ମାନେ ଉର୍ଦ୍ଦୁ ନା। ସେମାନେ ବୁଝି ଯାଆନ୍ତୁ ମାନେ ହଁ ମାନେ ପୁରା ଉର୍ଦ୍ଦୁ ରେ ହିଁ ସବୁ ଥାଏ କିଛି ନାଇଁ ବୁଝିି ଏମିତି ଉଁ ହୁଁ।
ଆଉ ତମେ ଚାର୍ଟ ଜିପିଟି ର ବ୍ୟବହାର ଜାଣିଚ ନା?
ହଁ। ସବୁ ତ ମାନେ ହଁ ମାନେ ସବୁ ଅ ଷ୍ଟଡିଜ୍ ଅ ଇଏ ସବୁରେ ହେଲ୍ପ କରେ ଆଉ।
ହଁ ଆମର ପାଠପଢା ଯେମ୍ତି ଯାହାସବୁ ଥର ଆମକୁ କୌଣସି ପ୍ରଶ୍ନର ଉତ୍ତର ଆ ସୁନି ହଁ କୌଣସି ପ୍ରଶ୍ନର ଉତ୍ତର ଆସୁନି ଆମେ ସେଠାରେ ମାନେ ଆମେ ସର୍ଚ କରିଦେଇ ପାରିବା। ତର ଆମର ଗୋଟେ ଫଟୋ ଏଡିଟ୍ କରିବାର ଅ ଛି ଆମେ ସେଥିରେ କରିଦେଇ ପାରିବା ତର ଆମକୁ ସ୍କୁଲରେ କିଛି ଗୋଟେ ଆମ ଘର ପାଇଁ